ହ୍ୟାଲୋ।
ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ନମସ୍କାର କଣ କରୁଛନ୍ତି?
କଣ କରିଛନ୍ତି?
ଆପଣ କଣ କରୁଛନ୍ତି?
ଆଜ୍ଞା।
ଆପଣ କଣ କରିଛନ୍ତି?
ଖାଇସାରିଲିଣି?
ହୁଁ ତମେ?
ହଁ ମୁଁ ବି ଖାଇଥିଲିିନି ଆଉ କଣ ଖାଇଲେ?
କାଇଲି ରଟି କୁକୁଡ଼ା ତରକାରୀ
ଆପଣ ଭଲ ସେେ କଥା ହୁହନ୍ତୁ।
ତରକାରୀ ରୁଟି କଙ୍କଡା ତରକାରୀ ସନ୍ତୁଳା।
ଆଜ୍ଞା।
ଏମିତି ଆଉ।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ପେଲୁ ନା ପେଲ। ନା ହ୍ୟାଲୋ।
ମୁଁ ପଚାରିଲି ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ଅଛି ମୋ ନଣଦ ଅଛନ୍ତି ମୋ ନଣଦେଇ ଅଛନ୍ତି ମୋ ଡାଡ଼ି ଅଛନ୍ତି। ତୀ। ଏମିତି ଆଉ ତମ ଘରେ ସବୁ କିଏ କିଏ ଅ?
ବାପା ମା ମୁଁ। ଓ ଜେଜେବାପା ଜେଜେମା। ଆଉ ନାଗଦାଗ
ବଡବାପା ବଡବୋଉ ଭାଇ ଭଉଣୀ ଆଉ ଗୋଟେ ଛୋଟ ଭାଇ। ଛୋଟଭଉଣୀ ସବୁ ଅଛନ୍ତି।
ଓହୋ ଆଉ ଆଉ ଖିଆ ପିଆ କଣ ହେଇଥିଲା?
ହଁ ମୁଁ କେକ୍ ଖାଇଥିଲି ଆଉ।
କାହିଁକି ଆଜି କଣ କେକ୍ ଖାଇଛ?
ହଁ କେକ୍ ଖାଇଦେଲି ଇଚ୍ଛା ହେଲାନି ରୁଟି ଖାଇବା ପାଇଁ କେକ୍ ଆଉ ଦିଟା ଆଳୁଚପ। ଖାଇଦେଲି।
ଓହୋ। ଆଉ ଘରେ ସମସ୍ତେ ଭଲ।
ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ।
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହୁଁ ଆପଣଙ୍କ ଆପଣଙ୍କୁ କୋଉ ଜାଗା ବୁଲିବାକୁ ଭଲ ଲାଗେ?
ମତେ ଭଲ ଲାଗେ ଏ ଓଡିଶା ବାହାର ଜାଗା।
କେବେ ଯାଇଛନ୍ତି?
ହଁ ଯାଇଛି।
କୋଉ ଯାଗା ଯାଇଛନ୍ତି?
ମୁମ୍ବାଇ ଯାଇଥିଲୁ।
ହୁଁ।
ଆଉ କଲିକତା ଯାଇଛୁ ପଶ୍ଚିମବଙ୍ଗ।
ଆଜ୍ଞା।
ହଁ।
ସେଠି କଣ କେମିତି ଆପଣଙ୍କର ଅନୁଭୂତି ଥିଲା?
ବହୁତ ଭଲ ଥିଲାଁ ଆମେ ଯାଇଥିଲୁ ନାସିକ ସିରିଡି ଜାଣିଛ। ର ଶିରିଡ଼ି ଆମ ସାାଇବାବା ଟେମ୍ପୂଲ୍ ସେଇ।
ଆଜ୍ଞା।
ଯାଇଥିଲୁ ବୁଲିବାକୁ ସବୁ ଫ୍ୟାମିଲି।
ଆଜ୍ଞା। କଣ କେମତି ଗଲେ କେତେ ଦିନ ରହିଲେ କେମିତି କଣ ବୁଲାବୁଲି କଲେ?
ଆଠ ଦିନ ଯାଇ ଗଲୁ ଦର୍ଶନ ଫସନ କଲୁ ଆଠ ଦିନ ଭଳିଆ ରହିଲୁ ଆଉ।
ଆଜ୍ଞା ଆଉ କଣ କିଣା କିିଣି କଲେ ସେ ଜାଗାରୁ?
ହଁ ମୁଁ ଯାଇଥିଲି ସେଇ ଛୁଆ ବେଳେ ଆଉ ଏତେଟା ମନ କିଛି ନାହିଁ ମୁଁ ସ୍କୁଲରେ ପାଠ ପାଠ ପଢ଼ୁଥିଲି ଯାଇଥିଲି ତଆଉ ଏବେ କୁଆଡେ ଯାଇନି ଆଉ ଆଉ। ଯିବୁ ଆଉ ପ୍ଲାନିଙ୍ଗ ଅଛି ଆଗକୁ ଭବିଷ୍ୟତରେ ଭଗବାନ ଯଦି ଡୋରି ଲଗେଇଲେ ଯିବୁ।
ଆଜ୍ଞା।
ଆଉ ଆଉ କଣ? ଯାଇଥିଲୁ କଲିକତା କଲିକତା ମୋର ଗୋଟେ ମଉସା ଅଛନ୍ତି ତ ସେଠି ଗୋଟେ ଜବ୍ କରିଥିଲା। ରେଲୱେରେ ଥିଲେ ଆମେ ଯାଇଥିଲୁ, ଚିତ୍ତରଞ୍ଜନ ଜାଣିଛ ଚିତ୍ତରଞ୍ଜନ।
ଆଜ୍ଞା ଆଜ୍ଞା।
ହୁଁ ସେଇ ଯାଗା ଆମେ ଯାଇଥିଲୁ।
ହୁଁ। ଆଉ ଓଡିଶା ଭିତରେ କୋଉ ଓଡିଶା ଭିତରେ କୋଉ ଯାଗା।
ସେଟା ହିଁ। ତ ଆମ ରା ଜାଗା ଆଉ ଆମ ରାଜ୍ୟ ଆମେ ଭଲ ପାଇବାନି ଆଉ କଣ ଓଡିଶାର ସବୁ ଜାଗା ମତେ ପସନ୍ଦ।
ଓଡିଶାର କେତେ କୋଉ କୋଉ ଜାଗା ଆପଣ ଯାଇଛନ୍ତି?
ଓଡିଶ ର ମୁଁ ଯାଇଛି କୋଉ କୋଉ ଜିଲ୍ଲା ଯା ଯେଉ ଆମେ ତ ରହୁ କଟକ, ଯାଜପୁର। ପୁରୀ ବାଲେଶ୍ଵର ବୋଧେ ଯାଇନି ବାଲେଶ୍ଵର ଯାଇନି। ଭଦ୍ରକ ଆଉ କେଉଁଝର, ଗଞ୍ଜାମ। ଆଉ କଣ ବରମପୁର। ଆଉ କଣ ଖୋର୍ଦ୍ଧା। ଢେଙ୍କାନାଳ।
ଜଗତସିଂହପୁର।
ଅନୁଗୁଳ ଜବ ଜା ଯୋଉ କଣ ଜଗତସିଂହପୁର ହଁ ଜଗତସିଂହପୁର ଯାଇଛୁ ସମ୍ବଲପୁର ଯାଇଛୁ ବରଗଡ ଯାଇଛୁ ବଲାଙ୍ଗୀର ଯାଇଛୁ। ଏମିତି ସବୁ ଯାଇଛୁ ଆଉ।
ତାହେଲେ ଏତେ ଜାଗା ଯାଇକି ବୁଲି ଦେଇଛନ୍ତି।
ହୁଁ ଆଉ ତମେ କୋଉ କୋଉ ଜାଗା ଯାଇଛ? କେନ୍ଦ୍ରାପଡା ଯାଇଛି ହଁ ଭୁଲି ଯାଇଥିଲି କେନ୍ଦ୍ରାପଡା ବି ଯାଇଛି।
ହୁଁ।
ଆଉ କୋଉ ଜାଗା। ହୁଁ କେନ୍ଦ୍ରାପଡ଼ା କେଉଁଝର ଯାଇଛି। କେନ୍ଦ୍ରାପଡ଼ା, କେଉଁଝର, ଭଦ୍ରକ, ବାଲେଶ୍ୱର ଟା ଯାଇନି।
ମୟୂରଭଞ୍ଜ ଯାଇଛନ୍ତି।
ମୟରଭଞ୍ଜ ଟା ବି ଯାଇନି ମୟୂରଭଞ୍ଜ ବି ଯାଇନି।
ଆଚ୍ଛା।
ସେଇ ଜାଗାଟା ଯାଇନି ଯିବା ଆଉ।
ସମ୍ବଲପୁର କୋଉଠି କି କୋଉ କୋଉ ଜାଗା ଯାଇଥିଲେ ବୁଲିବା ପାଇଁ?
ସମ୍ବଲପୁର ଆମେ ଯାଇଥିଲୁ ସମଲେଇ ମନ୍ଦିର।
ଆଜ୍ଞା।
ଖାଲି ହୀରାକୁଦ ଡ଼୍ୟାମ ସେଇ ଯୋଉ ଆଉ ସମ୍ବଲପୁର ରେ ଅଛି ସବୁ ସେଇଠି କି ଯାଇଥିଲୁ ଆଉ। ନୃସିଂହନାଥ ଯାଇଥିଲୁ।
ଆଜ୍ଞା।
ସେଟା ଆମର କୋଉ ଜିଲ୍ଲାରେ କହିଲ? ବରଗଡ଼ା ଜିଲ୍ଲା ହୁଁ।
କେବେ ଯାଇଥିଲେ ବୁଲିବା ବୁଲି କରିବା ପାଇଁ?
ହୁଁ ହେଇଗଲାଣି ଦି ହଜାର ଚବିଶି ବେଳେ ଯାଇଥିଲୁ ଆଉ।
କିଏ କିଏ ସବୁ ଯାଇଥିଲେ?
ସବୁ କଜନ ମାନେ ଆମେ ସବୁ ଯାଇଥିଲୁ ଭାଇ ଭଉଣୀ ସବୁ ଯାଇଥିଲୁ।
ହୁଁ କେତେ ଦିନ ରହିକି ବୁଲାବୁଲି କରିକି ଆସିଥିଲେ?
ଏଇ ଆମେ ଦି ଦିନ ଭଳିଆ ଯାଇଥିଲୁ ଦି ଦିନ ତିନ ଦିନ ଭଳିଆ ଯାଇଥିଲୁ। ତିନ ଦିନ ଭଳିଆ ଯାଇଥିଲୁ। ଆଉ ଆଉ ତମ ଖବର କଣ ସବୁ କୁହ ଟିକେ ଆମେ ଜାଣିବା ତମ ବିଷୟରେ କଣ ସବୁ।
ହୁଁ ଆମର ଭଲ। ମୁଁ ବି ସେଇ ଯାଜପୁର ରୁ ସବୁ ବିରଜା ମାଙ୍କ ମନ୍ଦିର। ଆଉ ଯପ ଉ ଏ ବେଶୀ ଜାଗା ବୁଲିନି। ଯାଜପୁର ର ତଥାପି ଦେଖିଛି ମହାବିନାୟକ ମନ୍ଦିର। ଆଉ ଯୋଉ କଣ? ଟା ଯାଜପୁର ବିରଜା ମାଙ୍କ ମନ୍ଦିର। ଛତିଆ ବଟ ଆଉ ଶ୍ରୀ ମନ୍ଦିର କୋଣାର୍କ ଆଉ ଏଇଗୁଡା ସବୁ ଯାଇଛି। କଟକ ରେ ଚଣ୍ଡି ମନ୍ଦିର
ହଁ। କଟକ ଚଣ୍ଡୀ ମନ୍ଦିର ଆସି ଯାଇଛ ନା।
ଆଜ୍ଞା।
ହୁଁ ଆଉ ଗୋଟେ କୋଉ କୋ ଜାଗା ପଛ।
ନରାଜ ଯାଇଥିଲୁ ବୁଲିବାକୁ। ସେଠି ଯୋଉ ଶ୍ରୀ ଶ୍ରୀ ୟୁନିଭରସିଟି ଅଛି। ସେଟା କଣ? ଭଳିଆ ଦେଖିବା ପାଇଁ ସବୁ ଲୋକ କୁହନ୍ତି କଣ ଆର୍କ ଦେଖିଲା ବେଳ ଟା କଣ ଆର୍କ ନୁହେଁ। ସେଟା ଗୋଟେ ବିଶ୍ବିଦ୍ୟାଳୟଟି।
ହୁଁ।
ତା ପାଖକୁ ଯାଇଥିଲୁ ନରାଜ। ମହାରଜ ସେ ଯୋଉ ଉ ବନ୍ଧ ଆସ ବନ୍ଧ ଯ ଯାଇକି ବସିଥିଲୁ ବୁଲିକି ଆସିଥିଲୁ। ଚିକେନ ପକୋଡା ଖାଇଥିଲୁ। ମୋମୋ ଖାଇଥିଲୁ। ଏ ରଜାରେ ଯାଇକି ବୁଲାବୁଲି କରିକି ଆସିଥିଲୁ। ଆଉ ଆମ ବି ଯାଇଥିଲି। ସମ୍ବଲପୁର ଯାଇଥିଲି। ସେଇ ସମଲେଇ ମନ୍ଦିର ଆଉ ଘଣ୍ଟ ଟେଶରୀ ଆଜ୍ଞା ଆଉ ହ ହିରାକୁଦିଆ ମୁଁ ସେଇ ଯାଇ ଥିଲି ମୁଁ ଯେବେ ମୋର ଗ୍ରାଜୁଏସନ ସରିଲା ତା ପରେ ପରେ ଯାଇଥିଲି।
ହୁଁ ହୁଁ। କେମିତି ଲାଗିଲା ଜାଗାଟା ତାହେଲେ?
ହଁ ବଢିଆ ଲାଗିଥିଲା। ଆଉ ଆମେ କଲେଜ ପିକନିକରେ ଯାଇଥିଲୁ ଯୋଉ ବାଲେଶ୍ଵର ଯୋଉ ଅ ଖିଚିଙ୍ଗ୍ ଖିଚିଙ୍ଗ କହୁଛନ୍ତି ନାହାଟା କଣ? ନା କ୍ଷୀର ଜୋରା ଗୋପୀନାଥ ନୁହଁ ନାଇଁ ନାଇଁ କ୍ଷୀର ଜୋରା ଗୋପୀନାଥ ଯାଇନା। ଟାଇମ ହେଲାନି ଇମା ଆମେ ଜଗନ୍ନାଥ ମନ୍ଦିର ଯାଇଥିଲୁ। ଆଉ ଆଉ ସେଠ କଣ? ରାଜାଙ୍କର ଭାଟି ଥିଲା ମାନେ ଘର ଥିଲା ରାଜା ଉଆସ ଥିଲା ସେଠିକି ଯାଇଥିଲୁ। ଆଉ ମୁ ଯାଇଥିଲୁ କୋଉଠି ପଞ୍ଚଲିଙ୍ଗେଶ୍ଵର ଯାଇଥିଲୁ। ଆଉ ଗୁତାକୋଡି। ଗୁବୁଲା ଗୁଡି ସି ବିଚ୍ ଯାଇଥିଲୁ। ସେଠି ବୁଲାବୁଲି କରିକି ଆସିଥିଲୁ ଆଉ। ଆଉ ଏ ବର୍ଷ ହେଇଥିଲା ଆମ
ଯାଇଛୁ।
ଏବ ବର୍ଷ ଆମର ହେଇଥିଲା ଯୋଉ କଣ ସେଇଟା? ରାମଚଣ୍ଡୀ ହେଇଥିଲା। ସେଠିକେ ଆଉ ଯାଇପାରୁନଥିଲୁ। ରାମଚଣ୍ଡୀ ଆଉ ଯାଇପାରୁନଥିଲୁ।
ହଁ।
ସେଠି ଗୋଟେ କାମ ରହିଯାଇଥିଲା। ତ ଯାଇପାରିଲୁନି। ଦିଦିର ବାହାଘର ଥିଲେ।
ହଁ।
ଯାଇପାରୁନଥିଲୁ। ନା ଆର ବର୍ଷ ଆମେ ଯାଇଥିଲୁ ପିକନିକ। ଯାଇଥିଲୁ ଭଲ ମଜା ହେଇଥିଲା। ସବୁ ୟର ଆଉ ଆମେ ସବୁ ଜୁନିୟର ମାନେ ମଜା କରିଥିଲୁ। ଆସିକି ଆମେ ହଷ୍ଟେଲରେ ପହଞ୍ଚିଥିଲୁ ରାତି ବାରଟା।
ହଁ।
ବାରଟାରେ ଆସିକି ପହଞ୍ଚିଲୁ। ଏ ଆଉ। ଆପଣ କେବେ କଲେଜ କିମ୍ବା ସ୍କୁଲ ଲାଇଫ୍ ରେ ପିକନିକ ଯାଇଛନ୍ତି?
ହଁ ମୁଁ ବି ଯାଇଛି ଆମେ ତ ଯାଇଥିଲୁ ବାଙ୍କି ଦେଓଝର। ଆଉ ବାଙ୍କୀ ଚର୍ଚିକା ଭଟାରିକା ଏଇ ସବୁ ଜାଗା ଯାଇଥିଲୁ ଆମେ। ଆମର ଥରଟେ ହେଇଥିଲା ଆମ ପ୍ଲସ ଗ୍ରାଡୁଏ କନ୍ ଟାଇମ୍ ରେ ଥରଟେ ହେଇଥିଲା ଆମେ ସବୁ ଯାଇଥିଲୁ ଲାଷ୍ଟ୍ ୟର୍। ଥିଲୁ ଯାଇଥିଲୁ ଆଉ ତାପରେ ହେଇନି ହେଇନି। କୋଭିଡ ଇୟର ଟା ଥିଲା ତ ସେଇଥିପାଇଁ ହେଇନି ଆଉ।
ଆଚ୍ଛା ଯାହା ହଉ ଆପଣ ବୁଲାବୁଲି କରିଛନ୍ତି ଭଲ ଲାଗିଲା ଶୁଣିକି।
କଣ ହେଲା?
କୋଉ ସବୁ ଜାଗା ସବୁ ବୁଲୁଛନ୍ତି? କଣ କଣ ଖାଇବାକୁ ଭଲ ଲାଗେ ଆପଣଙ୍କ ଜିଲ୍ଲାରେ କଣ କଣ ଜିନିଷ ସବୁ ପ୍ରସିଦ୍ଧ ଟି
ଆମର ତ କଟକ କଟକ ଆମର ତ ଯାଜପୁର କହିବାକୁ ଗଲେ ମୁ ଛୁଆ ବେଳୁ ଯାଜପୁରରେ ମାନେ ମୋ ମାଟି ଟା ହଉଛି ଯାଜପୁର ଛୁଆ ବେଳୁ ମୋ ମାମୁ ଘରେ ରହିକି ପଢ଼ୁଛି। କଟକ ରେ ଆଉ କଟକରେ ତ ନୋ ଡାଉଟ ତମେ ଜାଣିଥିବ ଯୋଉ କଟକରେ କଣ ଖାଇବା ପ୍ରସିଦ୍ଧ? ସମସ୍ତେ ଜାଣନ୍ତି ହୁଁ ଦହିବରା। ଆଉ ଯାଜପୁରରେ କଣ ଯାଜପୁରରେ ମୁଁ ଏତେଟା କିଛି ଜାଣିନି।
ଯାଜପୁରରେ କାକ୍ ଆଜ୍ଞା।
ଯାଜପୁରରେ ଟାଙ୍ଗି ଟାଙ୍ଗି କାକରା ଆମର ଯୋଉ ଛତିଆରେ ଯୋଉଟା ଆମର ହୁଏ ସେଇଟା ଦେଖିଛି ସେଟା ଆମେ ଯାଇଛୁ ଯୋଉ ଯୋଉ ଛତିଆ ଭଟ ଜାଣିଛ?
ଆଜ୍ଞା।
ହୁଁ, ସେ ମନ୍ଦିର ବି ଆମେ ଯାଇଛୁ।
ଯାହା ହଉ
ସେ ମତେ ମନ୍ଦିରକୁ କେବେ ଯାଇଛ?
ଆଜ୍ଞା।
ମୁଁ କହିଲି ଛତିଆ ବଟ କେବେ ଯାଇଛ?
ହଁ, ଯାଇଥିଲି ମୁ ଛତିଆ ବଟ ଦି ଥର ଯାଇଛି।
ହୁଁ ହୁଁ ମୁଁ ଗଲିଣି ଦି, ତିନି, ଚାରି ଥର ଭଳିଆ ଯାଇଛି।
ମୁଁ ଦି ଥର ଯାଇଛି ଆଉ ଥରେ ସାଙ୍ଗ ମାନେ ସବୁ କଥା ହେଲୁ ଯିବା ପାଇଁ କିନ୍ତୁ ଯାଇପାରିଲୁନି ତାପରେ କଲେଜ ସରିଗଲା ପାଠ ପଢା ସରିଗଲା ଆମେ ଏଇ ଏବେ ଘରେ ଆଉ। ଦେଖିଆ ପୁଣି କେବେ ଡୋରି ଲାଗିଲେ ପ୍ରଭୁଙ୍କର ଯିବୁ ଆଉ।
ହୁଁ, ତମ ଘର ଯାଜପୁର ଟି ଆମ ଘରେ ବି ଯାଜପୁର ତାହେଲେ କେବେ ଗୋଟେ ଦେଖାହେବା ଆଉ।
ଆଜ୍ଞା। ଦେଖା ହେବା ଆଉ।
ହଉ ଆଉ କଣ କହିବ?
ନା, ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ମତେ ବି ବହୁତ ଭଲ ଲାଗିଲା ତମ ସହିତ କଥା ହେଇକି।
ଧନ୍ୟବାଦ ଶୁଭରାତ୍ରି ଜୟ ଜଗନ୍ନାଥ।
ଶୁଭରାତ୍ରି ଜୟ ଜଗନ୍ନାଥ।